ଜୟ ଜଗନ୍ନାଥ।
ହ୍ୟାଲୋ।
ଜୟ ଜଗନ୍ନାଥ ବନ୍ଧୁ।
ଜୟ ଜଗନ୍ନାଥ ବନ୍ଧୁ।
ଆଜ୍ଞା ବନ୍ଧୁ, ଆପଣ କୁଆଡ଼େ ଗୋଟେ ଚାଲି ଯାଇଥିଲେ କି?
ବନ୍ଧୁ ଆଜ୍ଞା ଯାଇଥିଲି ଟିକେ ପଦାକୁ।
ଆଚ୍ଛା, ଆଚ୍ଛା ଆଚ୍ଛା।
ଆଉ ବନ୍ଧୁ ଦେହପା ଭଲ? ନିହାତି ବନ୍ଧୁ। ଏଇ ଆସିଥିଲି ଟିକେ ବୁଲିବା ପାଇଁ ଆଉ।
ଆଚ୍ଛା ଆଚ୍ଛା। ଁ
ଆଉ ବନ୍ଧୁ ଦେହପା ଭଲ?
ଆଜ୍ଞା ଏଇ ତ ଟିକେ ପାଣି ପିଇଲି ତ ଟିକେ ଢକା ଗୁଡା ଆସୁଚି ସବୁ।
ଓ ବନ୍ଧୁ ବଢିଆ ଖରା ଦିନ ଆଉ, ଗରମ ହଉଛି ଆଉ। ତାପମାତ୍ରା ଯୋଉ ଭଳିଆ
ହୁଁ ମୁଁ ଟିକେ ଲେମ୍ବୁ ପାଣି ଖୋୁଥିଲି ସେ ଲେମ୍ବୁ କହିଲେ କି ଲେମ୍ବୁଟା ସରିଯାଇଛି। କହିଲି ହଉ ଦିଅ ଖାଲଟେ ପାଣି ପିଇଦିଏ ଆଉ ଜୀବନ ବଞ୍ଚିଯାଉ।
ହଁ ବନ୍ଧୁ ଏଇ ଯୋଉ ତାପମାତ୍ରା ହଉଛି ଲୋକଙ୍କର ସନ୍ ଷ୍ଟ୍ରୋକ୍ ବି ହେଇଯାଉଛି। କଣ କରିବା ପାଣି ନ ମିିଳିଲେ କଣ କରିବା।
ଆଜ୍ଞା। ନାଇଁ ମୁଁ ଏବେ କଣ କହିଲେ ଆମ ଯୋଉ ମୁଁ ମୋବାଇଲରେ ଦେଖୁଥିଲି ଏବେ କଣ କହିଲ ଆମ ରାମ ନବମୀ ଦୃଶ୍ୟ।
ବନ୍ଧୁ ସିଏ ଗୋଟେ ଉଲ୍ଲେଖନୀୟ ଦୃଶ୍ୟ।
ହ ଆଜ୍ଞା ଆଜ୍ଞା, ପୁରା ମାନେ ଦେଖୁଥିଲେ କଣ କହିଲ ମାନେ ହଠାତକିନା ଏମିତି ବସିଥିଲି ନା, ମୁଁ କହିଲି ଟିକେ ମୋବାଇଲ ଚଲାଏ। ମୋବାଇଲ୍ ଚଲେଇ ଖେଳଉ ଖେଳଉ ଆସିଲା ଆଉ। ଁ
ସିଏ ଗୋଟେ ମନଲୋଭା ଦୃଶ୍ୟ ବନ୍ଧୁ।
ଆଜ୍ଞା।
ତାକୁ ଦେଖିବେ କଣ, ତାକୁ ଆମ ଆଡେ ବହୁତ ଧୁମଧାମରେ ହୁଏ ବନ୍ଧୁ।
ଆଜ୍ଞା ଆଜ୍ଞା।
କହିଲେ ନ ଚଳେ।
ଆମଆଡେ ତ ମାନେ ଆମର ଏଠି ଭଦ୍ରକରେ ଆମର ଯୋଉ ଅଛି ପାଖରେ ଯୋଉ ଭଦ୍ରକ, ଭଦ୍ରକ ସହର ସେ ଯୋଉ ଭଦ୍ରକ ସହରରେ ରାମନବମୀ ପୁରା ଫେମସ୍ ଓଡ଼ିଶା ପ୍ରସିଦ୍ଧ ପୁରା।
ବନ୍ଧୁ ହଁ ମୁଁ ଶୁଣିବାକୁ ପାଇଛି ଆପଣଙ୍କ ଆଡେ ବଢ଼ିଆ ସେ ହୁଏ ରାମନବମୀ।
ଆଜ୍ଞା ସେ ଭଦ୍ରକ ସହରରେ ସେ ଯୋଉ ଭଳିଆ ହୁଏ ରାମନବମୀ ତୋ ମୁଣ୍ଡଖରାପ।
ପୁରା ମନଲୋଭା ଦୃଶ୍ୟ ବୋଧେ ସିଏ
ମନୋଲୋଭା ଅତିୟ ଉନ୍ନତମାନର ଆକର୍ଷଣୀୟ ସେମାନେ ମାନେ ସମସ୍ତେ ମାନେ ଏତେ ଲୋକ ହୁଅନ୍ତି। ଏତେ ମାନେ କହିବ କି ସେଠି ସୋରିଷ ପକାଇବାକୁ ଜାଗା ନଥାଏ ଏତେ ଲୋକ ଭିଡ଼
ମାନେ ଏତେ ମନଲୋଭା ଦୃଶ୍ୟ କହି ହବନି?
ଆଜ୍ଞା ଏତେ ମନଲୋଭା ଦୃଶ୍ୟ ମାନେ ଯେମିତି ଆମର ଦେଖିବେ ରଥଯାତ୍ରା ଯେମିତି ପୁରୀର ଦୃଶ୍ୟ
ଆଜ୍ଞା ବନ୍ଧୁ।
ମାନେ ଲୋକମାନଙ୍କ ପୁରା ବି ଖଚାଖଚ ଭରା ହେଇଥିବେ ପ୍ରଭୁ ଜଗନ୍ନାଥଙ୍କୁ ଦେଖୁଥିବେ ହାତ ଟେକୁଥିବେ ନା ନାଚୁଥିବେ ଗାଉଥିବେ।
ନିହାତି ବନ୍ଧୁ।
ଠିକ୍ ସେହିଭଳି ଦୃଶ୍ୟ ଆମର ଆମର ଆମର ରାମନବମୀରେ ହୁଏ।
ଏତେ ମନଲୋଭା ଦୃଶ୍ୟ ମୋ ମନକୁ ପାଉଛି। ମୋ ମନକୁ ଏଥରକ ଛୁଇଁଲା ଏଥରକ ମୁଁ ତାହେଲେ ଆପଣଙ୍କ ଆଡେ ଯିବି?
ନିହାତି ଆପଣ ଆସନ୍ତୁ ଦୃଶ୍ୟକୁ ଉପଭୋଗ କରନ୍ତୁ ବର୍ଣ୍ଣନା କରନ୍ତୁ ଆପଣ ଆସନ୍ତୁ ଆପଣ ସାଙ୍ଗସାଥିଙ୍କୁ ବି ନେଇକି ଆସନ୍ତୁ?
ନିହାତି ବନ୍ଧୁ ଯିବି ଆଉ ଆପଣଙ୍କ ଗୃହରେ ଦୁଇ ଦିନ ଖଣ୍ଡର ରହିବି। ଆଉ ବୁଲିକି ଆସିବି।
ଆମ ଦୁଆର ଆପଣଙ୍କ ପାଇଁ ସବୁବେଳେ ଫାଆଁ ମେଲା ଆପଣ ଯେତେବେଳେ ଆସିପାରିବେ।
ବନ୍ଧୁ ଏଇ କଥାଟି କହିଲ ମୋ ମନକୁ ଏ କଥାଟି ଛୁଇଁଲା। ନିହାତି ବନ୍ଧୁ ଏଥରକ ଯିବି।
ଆଜ୍ଞା ଆସନ୍ତୁ ଏଥର ଆମ ରାମନବମୀ ଦେଖନ୍ତୁ ଉପଭୋଗ କରନ୍ତୁ ଆପଣ ସା ସାଙ୍ଗମାନଙ୍କୁ ବି ସାଥିରେ ଆଣନ୍ତୁ।
ନିହାତି ନିହାତି ବନ୍ଧୁ ଏଥରକ ମୋ ମନସ୍କାମନା ପୂରଣ କରିବି ଯାଇକି।
ଏତେ ମାନେ ଏତେ ଭାବରେ ମୁଁ କହୁଛି ତମେ ଭାବୁଥିବ ବୋଧେ କଣ କେମିତି ହେଇଥିବ? ମୁଁ ତାକୁ ଟିକେ ବର୍ଣ୍ଣନା କରୁଛି ଶୁଣନ୍ତୁ ଆମର ଆ ଯୋଉ ରାମନବମୀ ଯୋଉ ଆମର ଆମର ଗାନ୍ଧି ପଡ଼ିଆ ଗୋଟେ ଅଛି ଜାଗା
ଆଜ୍ଞା ବନ୍ଧୁ।
ସେଇଠି ଆମର କମିଟିମାନେ ସବୁ କମିଟିର ମେମ୍ବର ସବୁ ଆମର କମିଟି ବହୁତ ଗୁଡ଼ିଏ କମିଟି ଆମର ଅଛି। ସବୁ କମିଟିର ମେମ୍ବର ମାନେ ପୂର୍ବରୁ ଆସି ଏଁ ରାମ ନବମିର ବହୁତ ଦିନ ଆଗରୁ ମାସେ ଦି ମାସ ପୂର୍ବରୁ ଆସିବେ ବି ଆମର ଦିଇ ଚାରି ଥର ମିଟିଂ ହୁଏ କମିଟି ମିଟିଂ। ହଁ ବହୁତ ମାନେ ଭଦ୍ରକ ସହର ସାରା ହୁଏନା ସେଥିପାଇଁ। ହଁ ଆମର ମିଟିଂ ଚାରିଥରକ ଧର ହୁଏ। ଲୋକମାନେ ଆସନ୍ତି ମିଟିଂର ବଡ଼ ବଡ଼ ସଦସ୍ୟ ଭଲ ଭଲ ସଦସ୍ୟ ବୟସ୍କ ସଦସ୍ୟମାନେ ବି ସବୁ ଆସନ୍ତି। ଆମେ ସେମାନେ ସବୁ ସମ୍ମାନ ଦଉ। ସେମାନଙ୍କୁ ଅଳଙ୍କୃ ଆସନ ଅଳଙ୍କୃତ କରାଉ। ତାପରେ ଆମର ସେଠି ମିଟିଙ୍ଗ ହୁଏ। ଆମର ପାଖାପାଖି ଉଁ ଶହେ ଭଳିଆ ମେଢ଼ ହୁଏ। ଅତି ବେଶୀରେ ହଁ ଅତି ବେଶୀରେ ଶହେଟି, ଅତି କମ୍ ରେ ଲବେଟି।
ହଁ ବନ୍ଧୁ ଆପଣଙ୍କ ତାହାଲେ ମନଲୋଭା ଦୃଶ୍ୟ ସେଠି ଆଉ। ମୋ ମନକୁ ଏଥରକ ପାଇଲାଣି ମୁଁ ଆରଥରକ କୁ ଯିବି ନିଶ୍ଚୟ ଯିବି।
ଆଜ୍ଞା ପୁରାପୁରି ଆପଣ ଆମର ଏଠି ପାଖାପାଖି ଛୋଟ ବଡ଼ ସବୁ ମେଢ଼ ମିଶିକି ଲବେରୁ ଶହେଟି ମେଢ଼ ହବ। ଲବେରୁ ଶହେ ମେଢ଼ କମିଟି ଅଛି କମିଟିର ସମସ୍ତ ସଦସ୍ୟ ପ୍ରାୟ କମିଟିରୁ ଦୁଇ ଜଣ ତିନି ଜଣ ଲା ସଦସ୍ୟ ଆସନ୍ତି ଆସି ଭଲ ଭାବରେ କି ଶାନ୍ତିପୂର୍ଣ୍ଣ ଶୃଙ୍ଖଳିତ ଭାବରେ ସବୁ କିିଛି କିଛି ହବ ବାବାଙ୍କର ଦର୍ଶନ ବାବାଙ୍କର ପୂଜା ଅର୍ଚ୍ଚନା ବାବା କେମିତି କଣ ଇଏ ହବ, ଭସାଣି କେତେ ହେବ ଭସାଣି ରେ କିଏ କୋଉ ପ୍ରକାର ଜିନିଷ ଆଣିବ ବୁଝିଲେ କି? ଏମିତି ବହୁତ ଗୁଡ଼ିଏ କଥା ଉପରେ ବର୍ଣ୍ଣନା ଆଲୋଚନା ହୁଏ।
ବଢିଆ ଆଉ ଆଉ ଯୋଗଦାନ ସବୁ ଦିଅନ୍ତି ଆଉ।
ସମସ୍ତେ ଯୋଗଦାନ ଦିଅନ୍ତି, ବାହାରୁ ଲୋକ ମଧ୍ୟ ଆସି ଯୋଗଦାନ ଦିଅନ୍ତି। ଆଉ ଆମର ଅଁ ସବୁ ଯଉ ଆମର ବେଶୀ ଆମର ମାନେ ଯଉ ତାରତମ୍ୟଟା କାହା ଉପରେ ଜାଣିଛ କି?
କାହା ଉପରେ ବନ୍ଧୁ?
ଭସାଣି ଦିନ ରାମନବମୀ ଦଶ ରାମଙ୍କର ଯୋଉ ଦଶମୀ ଦିନ ଯୋଉ ଭସାଣୀଟି ଆମର ହବ ଭସାଣୀ ଯାତ୍ରା ଶୋଭାଯା ତ୍ରା ମଧ୍ୟ ହବ ସେଇ ଶୋଭାଯାତ୍ରାଟି ଓପରେ ସମସ୍ତଙ୍କର ଆଖି। ମାନେ ସେଦିନ ଯେତୋଟି ମେଢ ଆଜ୍ଞା ଆମର ଯେତୋଟି ମେଢ଼ ସେତୋଟି ଆମର ଶୋଭାଯାତ୍ରା ଗାଡ଼ି ହବ।
ଆଜ୍ଞା ବନ୍ଧୁ, ଆଜ୍ଞା।
ମାନେ ବିଭିନ୍ନ ପ୍ରକାର ଡିଜେ ଆସନ୍ତି। ଭଦ୍ରାଣୀର ଦିଇଟା ବ ଭଦ୍ରାଣୀ ୱାନ୍ ଭଦ୍ରାଣୀ ଟୁ ଦିଇଟା ନୂଆ ଡିଜେ ଭଦ୍ରକରେ ବାହାରିଥିଲେ ଆଉ ଆମର ଗୋଟେ ଭାଇ ଅଛି ଯୋଉ ଗୋଟେ ଡିଜେ ନାଁ ଅଛି ସାଇ ଭାଇରସ୍ ଆଣ୍ଟିଭାଇରସ୍ ଆଉ ଭାଇବ୍ରେଟର୍।
ପରି ଆଣ୍ଟି ଭାଇରସ ବି ଆସୁଥିବ ସିଏ ଗୋଟେ ମନଲୋଭା ତାର ଡିଜେ।
ହଁ ପ ଆଉ ଆମର ତନ୍ମୟ ଆସେ। ଆଉ ଆ
ସୁଥୁବ।
ହଁ ହଁ ଆମର ଗ୍ରାଣ୍ଡ୍ ଆସେ। ଗ୍ରୀନ୍ ଆସେ ଆଉ ଉଁ କ୍ରିଷ୍ଣା ଆସେ ବହୁତ ତ ଆଉ ବିଭିନ୍ନ ପ୍ରକାର ପା କହୁଛି ଯେ ହଁ
ତ ଡିଜେ ଆସୁଥୁବ।
ହଁ ଆମର ଯେତୋଟି ଆମର ମାନେ ଆମର ମେଢ ସେତୋଟି ଆମର ଡିଜେ।
ବନ୍ଧୁ ଆପଣଙ୍କର ତାହେଲେ ଏତେ ଆକର୍ଷଣୀୟ ଦୃଶ୍ୟ।
ହଁ ପୁରା ମାନେ ଭଦ୍ରକ ଜିଲ୍ଲାରୁ ଯେ ପ୍ରାୟ ଅ ଯୋଉ ଆମର ଜଉ ପାଖାପାଖି ସହ ମାନେ ଯୋଉ ଅଛି ଯଉ ସବୁ ଜାଗା ସେଥିରୁ ବି ଲୋକ ଆସନ୍ତି ଭଦ୍ରକ ଶୋଭାଯାତ୍ରା କରିବା ନେଇକି। ତାଙ୍କ ମେଢକୁ ନେଇକି ହଁ। ପୁରା ଆମର ସେ ଯଉ ଅଛି କଚେରୀ ବଜାର କଚେରୀ ବଜାରରେ ପୁରା ପୁରି ଲୋ ଲୋକ ଖଚା ଖଚ୍ ଲୋକ ପୁରା ଭରା।
ବନ୍ଧୁ ବଢିଆ ତାହେଲେ ଆଉ। ଆଉ ନିଶ୍ଚୟ ଏଥରକ ସମୟ କାଢିକି ମୋର ମୁଁ ନିଶ୍ଚୟ ଆପଣଙ୍କ ଗୃହକୁ
ଆଜ୍ଞା ଆପଣ ଆସନ୍ତୁ
ଆଉ ଆପଣଙ୍କର ପରିଭାଷା ଆକର୍ଷଣୀୟ ନିଶ୍ଚୟ ଏଥରକ ଦେଖିବି।
ଆଉ ବାବା ବଜରଙ୍ଗ ବଲିଙ୍କ ଗୀତରେ ରାମ ପ୍ରଭୁ ରାମଚନ୍ଦ୍ରଙ୍କର ଗୀତରେ ସବୁ ଭକ୍ତ ମାନେ ଝୁମିକି ହାତ ଟେକି ନାଚି ପୁରା ମାନେ ଉତିଉ ଆଜ୍ଞା ସେଥିରେ ଭେଦଭାବ କିଛି ନାହିଁ ଆଜ୍ଞା। ସେଥିରେ ଭେଦଭାବ କିଛି ନାହିଁ। ସମସ୍ତେ ହାତ ଟେକି ନାଚନ୍ତି ସମସ୍ତେ ଖୁସି ହୁଅନ୍ତି। ହଁ ସେଠି ଆଉ ଗୋଟେ ଆଉ
ଭାରତକା ବଚ୍ଚା ଏଇ ଗୀତରେ ନା ବନ୍ଧୁ?
ଆଜ୍ଞା। ଆଉ ଆମର ସେଇଠି ଆଉ ଗୋଟେ ସ୍ୱତନ୍ତ୍ର ଗୋଟେ ଭଲ ଜିନିଷ କଣ ଯାଣିଛନ୍ତି? ସେଠି ଆମର ଜା ସେଠି ଆମ ଜାତି ଧର୍ମ କିଛି ନାହିଁ। ମାନେ ହେଠି ଆମର ପାଖ ଦୋକାନରେ ଯୋଉମାନେ ସବୁ ଆମର ମୁସଲିମ ଭାଇ ମାନ ସବୁ ଅଛନ୍ତି ସେମାନେ ବି ଖାଇବାକୁ ଦିଅନ୍ତି ସେଠି ଖୁସିରେ ହେଲା ମାନେ ଲୋ ଲୋକମାନେ ସବୁ ଝୁ ଲୋକମାନେ ସବୁ ଝୁମି ଝୁମି ସବୁ ମାନେ ସବୁ କ୍ଳାନ୍ତ ହେଇପଡିଥିବେ ସେଇଥିପାଇଁ ହଁ ଥ ଥଣ୍ଡା ସରବତ କ୍ୱାସ୍ ଆଉ ଯେଉଁ ଆମର କଣ କହିଲ ଗରମ ଦିନ ରୁହେନା ଲେମ୍ଵୁ ହଁ ଦହି ପାଣି ଟଙ୍କ ତୋରାଣି ଆଉ ପଣା ଆଉ ତରଭୁଜ କାକୁଡ଼ି କଦଳୀ ଆଉ ଗୋଟେ ଜାଗାରେ ଆମର ଯୋଉ ପ୍ରସାଦ ବି ପ୍ରସାଦ ବି ଦିଅନ୍ତି ମାନେ
ପୁରା ଆକର୍ଷଣୀୟ ଦୃଶ୍ୟ।
ଆଜ୍ଞା ମାନେ ଗୋଟେ ଭାଇ ଭାଇ ର ସେଠି ଗୋଟେ ମାନେ ଆମର ଗୋଟେ ଗୋଟେ ଇଏ ଆଜ୍ଞା ଭାଇ ଭାଇ ସମସ୍ତେ। ମାନେ ସେମାନେ ବି ଦଉଥିବେ ତାଙ୍କର ବି ପୂଜା ପର୍ବ ପାର୍ବଣ ହେଲେ ଏମାନେ ବି ତାଙ୍କୁ ସବୁ ଦିଅନ୍ତି ଫୁଲ ପକାନ୍ତି ଇଏ କରନ୍ତି।
ବନ୍ଧୁ ଏଇ ରହିବା ଦରକାର ବନ୍ଧୁତା। ସବୁବେଳେ ଦୁନିଆରେ କିଛି ଭେଦଭାବ ନଥିଲେ ଆମ
ଭେଦ ଭାବ କିଛି ନାହିଁ ସମସ୍ତେ ଭାଇ ଭାଇ ସମସ୍ତ ତ ଭାଇ ଭାଇ ଏମିତି ଆମର ହୁଏ ଆଉ। ଆପଣଙ୍କ ଏଥର ବା ରାମ ନବମୀ ହେଇଥିଲା
ବନ୍ଧୁ ଆମର ବି ସେଇଭଳିଆ ହୁଏ ଆପଣଙ୍କ ଭଳି। କିନ୍ତୁ ଆମର ପ୍ରାୟତଃ ତ ଚାଳିଶ କିମ୍ବା ପଚାଶଟି ମେଡ଼ ହୁଏ। ଆଉ ଦଶଟି କି କୋଡ଼ିଏଟି ଡି ଜେ ଗାଡ଼ି ଆସେ।
ଆଚ୍ଛା।
ଆଉ ବେଶୀ ତ ମ୍ୟୁଜିକାଲ ଭାଇ ଆସେ ଆଉ ଆମର ଏଠି ମ୍ୟୁଜିକାଲ ଉପରେ ଟିକେ ଗୁରୁତ୍ଵ ଦିଅନ୍ତି। ଯେମିତି କିି ଅଜୟ ହଉ ହଁ ଚେଚିସରେ ହଁ ବନ୍ଧୁ।
ଆମର ବି ଏଠି ଚେଚିଶ୍ ବି ହୁଏ।
ଯେମିତିକି ଅଜୟ ହଉ ମା ବିରଜା ହଉ
ଆଜ୍ଞା।
ଗଣପତି ହଉ
ଗଣପତି ମୁଁ ଶୁଣିଛି ଗଣପତି ଆଉ ଅଜୟ ମ୍ୟୁଜିକାଲ୍।
ହଁ ଇଏ ତ ଆମ ରାଜା ଏଠିକାର ମ୍ୟୁଜିକାଲ୍ ର।
ଆପଣ ତ ଜାଣିଥିବେ ଆମର ଏଠି ସେଇଭଳିଆ ମନଲୋଭା ଦୃ ଦୃଶ୍ୟ ହୁଏ କିନ୍ତୁ ଆପଣଙ୍କର ସେଠି ଯୋଉ ଆକର୍ଷଣୀୟ ଦୃଶ୍ୟ ଆମ ଏଠି କମ୍ ହୁଏ ଆଉ।
ଆଜ୍ଞା ଆମର ପୁରା ଓଡ଼ିଶା ପ୍ରସିଦ୍ଧ ଭଦ୍ରକ ରାମନବମୀ।
ହଁ ବନ୍ଧୁ ମୁଁ ଥରେ ଦେଖିଥିଲି ଏଇଥରକ ଖୋଲିଥିଲି ଯୋଉ ଆମର ୟୁଟ୍ୟୁବ୍।
ଆଜ୍ଞା ହଁ ଆମର ସେଠି ୟୁଟ୍ୟୁବ୍ ରେ ଲାଇଭ୍ ବି ହୁଏ।
ହଁ ବନ୍ଧୁ ସେଇଟା ପା ମୁଁ ଦେଖିଥିଲି ଏଥରକ।
ହଁ ଆମର ଯୋଉ ବଡ଼ ବଡ଼ ସବୁ ଦୋକାନୀ ମାନଙ୍କର ସବୁ ଦୋକାନୀ ମାନଙ୍କର ସବୁ ଦୋକାନରେ ସବୁ ଯୋଉ କ୍ୟାମେରା ଲାଗିଥାଏ ସେଇଥିରେ ଲାଇଭ୍ କରନ୍ତି ଆସିକି।
ଓହୋ ବନ୍ଧୁ ବଢ଼ିଆ ଆଉ।
ଆଉ ଏବେ ତ ଭାଇ ସବୁ ବ୍ଲଗର ମାନେ ସବୁ ବାହାରୁଛନ୍ତି ଦେଖିଥିବେ।
ଆଜ୍ଞା ଆଜ୍ଞା।
ସିଏ ତ ପୁରା ବ୍ଲଗ୍ କରିକି ପୁରା ମାନେ
ଡ୍ରୋନ୍ ବି ଉଡ଼ାନ୍ତି। ଆସିକି।
ହଁ ଆମର ଡ୍ରୋନ୍ ସୁଟ୍ ବଢି଼ ହଁ ଆମର ଆକାଶ ମାର୍ଗରେ ଡ୍ରୋନ୍ ସୁଟ୍ ବହୁତ୍ ହୁଏ ବହୁତ୍ ଡ୍ରୋନ୍ ସୁଟ୍ ହୁଏ।
ବଢ଼ିଆ ଆଉ ବନ୍ଧୁ ଆଉ।
ଭଦ୍ରକ ସହର ପୁରା ପୁରି ମାନେ ଯୋଉ ଗେରୁଆ ବସ୍ତ୍ରରେ ପୁରା ସଜା ହେଇଯାଇଥାଏ ଭଦ୍ରକ ସହର।
ସିଏ ତ ବେ ମୋର ଆକର୍ଷଣୀୟ ଦୃଶ୍ୟ। ଆଉ ସିଏ ମନକୁ ଛୁଏଁ ଆମର ଆମେ ବି ନହେଲେ କଣ ହେଲା ଭଦ୍ରକ ବାସୀ ଆମେ ବି ତାର ଉପଭୋଗ କରୁ ଘରେ ରହିକି।
ଆଜ୍ଞା ଆପଣଙ୍କ ପାଇଁ ସ୍ୱାଗତ ଆପଣ ସବୁ ଆପଣ ଆସନ୍ତୁ ଆ ଆମର ଆମର ମାନେ ଦେଖନ୍ତୁ ବୁଲନ୍ତୁ ହେଲା ଆମ ଢା଼ଞ୍ଚା ବି ଦେଖନ୍ତୁ କେମିତି ହୁଏ।
ନିଶ୍ଚୟ ନିଶ୍ଚୟ ବନ୍ଧୁ ଏଇଥର ନିଶ୍ଚୟ ଆପଣଙ୍କ ଘରୁ ଗୃହକୁ ପ୍ରବେଶ କରିକି ଦୁଇ ଦିନ ରହିକି
ହଁ ଆମର ଏତେ ମାନେ ଇଏ ହୁଏ ଆମର ଆରମ୍ଭରେ ଗଣ ଯା ଗଣ ଦୌଡ଼ ହୁଏ।
ଓ ହୋ ହଁ ନିଶ୍ଚୟ ନିଶ୍ଚୟ। ଏଥର ଦେଖିଥିଲି ସେଇଗୁଡା଼ ସବୁ।
ହଁ ଗଣଦୌଡ଼ ହୁଏ ଗଣଦୌଡ଼ର ଦଶ ଦିନ ପରେ ଆମର ସେଠି ଆମର ଏମିତି ଶୋଭାଯାତ୍ରା ହୁଏ।
ଆଉ ତ ଇଏ ତ ମନଲୋଭା ଦୃଶ୍ୟ ମନକୁ ମନର ଉତ୍କଣ୍ଠା କୁ ବଢ଼ାଏ। ଆଉ ଆମର ଏଇଭଳିଆ ଚାଲିଲେ ଆମର ବନ୍ଧୁତା ବଢ଼ିବ। ଭାଇ ଭାଇ ର ଓ ବନ୍ଧୁ ଟା ଉଠିବ ଏଇ ତ ଦର
ସମସ୍ତେ ଭାଇ ପା ଭାଇ ଭାଇ ପୁରା ଆଉ ପୁରା ଚାଲେ ଆଉ ଆମର ଏତେ ଲୋକ ହେଇକି ମଧ୍ୟ ଆପଣ ଗୋଟେ ସେଠି ଗୋଟେ କଳି ଗଣ୍ଡଗୋଳ ଏମିତିର ଆମର ପ୍ରଶ୍ନ ନାହିଁ ନା ଏତେ ଲୋକ ହେଇ ମଧ୍ୟ ଆମେ ସେଠି ଶାନ୍ତି ଶୃଙ୍ଖଳା ସବୁ।